କଣ କରିଥିଲେ?
ବସିଚି
ହାଲୋ
ବସିଚି।
ଆଉ ଆପଣଙ୍କ ଗାଁ ରେ ଗଣେଶ ପୂଜା କେମିତି ହୁଏ?
ଆମ ଗାଁ ରେ ଗଣେଶ ପୂଜା ଭଲ ହଉ
ଆ ଆପଣଙ୍କ ଆରେ ଡିଜେ ଫିଜେ ଆସେ ନା ନାଇଁ?
କଣ କହିଲ?
ଆପଣଙ୍କ ଗ୍ରାମରେ ଡିଜେ ଫିଜେ ଆସେ କି ନାହିଁ, ଗଣେଶ ପୂଜାକୁ?
ଡିଜେ ଆମ ଗାଁ ରେ ପ୍ରସେଶନ ଭଲ ହୁଏ। ଭଶାଣି
ଆଉ ଆପଣଙ୍କ ଗାଁରେ ରଥଯାତ୍ରା କେମିତି ହୁଏ?
ଆଉ କମ ଦିନି ଅଛି ଆଉ ରଥଯାତ୍ରା ଭଲ ରଥଯାତ୍ରା ହଉ ଆମ
ଆଉ ଆପଣଙ୍କ ଗ୍ରାମରେ ସବୁଠୁ ଭଲ ଆଉ ସବୁଠୁ କଣ ମନାଯାଏ?
ଆମ ଗ୍ରାମରେ ସବୁଠୁ ଭଲ ପୂଜା ହଉଛି ଗଣେଶ ପୂଜା। ଦଶହରା
ଆଉ ଆପଣଙ୍କ ପାଖ, ପାଖ ଗାମରେ
ହଁ ଆମ ପାଖ ଗ୍ରାମରେ ଏମିତି ହୁଏ, ରଥଯାତ୍ରା ହୁଏ। ଲକ୍ଷ୍ମୀ ପୂଜା ହୁଏ, କାର୍ତ୍ତିକେଶ୍ଵର ପୂଜା ହୁଏ।
ଆଉ ଆଉ ହେଉଛି ଆପଣଙ୍କ ରବି ଫସଲ ଖରିଫ ଫସଲ ବିଷୟରେ କିଛି ଜାଣିଛନ୍ତି କି? ଶୁଣନ୍ତୁ ମୁଁ କହୁଛି ରବି ଫସ ଫସଲ ଏକ ହେଉଛି ଉତ୍ପାଦନ ପସଲ। ସେଇ ରବି ଫସଲରେ ଆଳୁ, ବାଇଗ ହଁ ଏଇ ସବୁ ଚାଷ କରାଯାଏ ଆଉ ଖରିପ ପସଲରେ ଆମର ବୋଇତାଳୁ, ଜହ୍ନି, ଭେଣ୍ଡି ଇଏ ସବୁ ଚାଷ କରାଯାଏ ଆଉ ତ ଆପଣ
ଏଁ ଆମ ଆଡେ ଭଲ ଆଳୁ ହୁଏ। ଆଳୁ ଚାଷ କରାଯାଏ ସୋରିଷ, ମୁଗ, ବିରି ଗହମ ବି ବେଳେ ବେଳେ କରାଯାଏ ଧାନ ଟା କିନ୍ତୁ ମୁଖ୍ୟତଃ ଧାନ ଟା ଭଲ।
ହଁ ଆମ ଗାଁରେ ବି ଧାନ, ମୁଗ, ବିରି, କୋଳଥ ଏଇରା ସବୁ ଚାଷ ହୁଏ।
ଗୁରେ ଗୁରେ ଲୋକଙ୍କର ଅଛି ଦଶ ବାର ଏକର ନାଖେ ବିଲ।
ଆଉ ଆପଣ ଗ୍ରାମରେ ସବ ସବୁଠୁ ଭଲ ଅଞ୍ଚଳରେ କୋଉଠି ମାନେ ସବୁଠୁ ଭଲ ଫସଲ ହୁଏ।
ଆମର ହୁଏ ଛାଲା ବୋଲି ଗୋଟେ ଜାଗା ଅଛି। ଜିରେଇଶାଳି, ସଠିଆ ଏଇ ସବୁ ବିଲରେ ଭଲ ଭଲ ଫସଲ ହୁଏ।
ଆଚ୍ଛା ଆପଣ ଗ୍ରାମରେ ସବୁଠୁ ଭଲ ପୂଜା ବାଲି ଆଉ ସବୁଠୁ ପର୍ବ ବୋଲି କଣ ମନାଯାଏ?
ଆମ ଗ୍ରାମରେ ସବୁଠୁ ଭଲ ହୁଏ, ଅଷ୍ଟପ୍ରହରୀ। ଇତନ।
ଆଚ୍ଛା ଆପଣ ଗାଁରେ ରଜ ଆଉ କେପରି ମନାଯାଏ?
କାର୍ତ୍ତିକେଶ୍ୱର ପୂଜା କାର୍ତ୍ତିକ ପୂର୍ଣ୍ଣମା।
ଆଉ ଆପଣଙ୍କ ଗ୍ରାମରେ ରଜ କେମିତି ମନାଯାଏ?
ରଜ ତ ଆମ ମାନେ ଏକ ନମ୍ବର ରଜ ଆଉ। ରଜ ଆମ ଗାଁରେ ଦୋଳି ହୁଏ। ରଜ ମହୋତ୍ସବ ଗୋଟେ ହୁଏ ସମସ୍ତେ ଆସନ୍ତି ପିଲାମାନେ ଭାରି ଖୁସିରେ ସେ ସବୁ ଦୋଳି ଫୋଳି ଖେଳ ହୁଏ।
ଆ ଆମ ଗାଁରେ ବି ସେମିତି ହୁଏ ଆଉ ଦୋଳି ଫୋଳି ପଡେ ଅ ଅରୋଫ ଯାତ୍ରା ବାଟି ହୁଏ। କୀର୍ତ୍ତନ ମାଳା ଫାଳା ହୋଇ ସେ ଭଲ ଭାବରେ ଧୁମଧାମ ହେଇ ତା ତିନି ଦିନି ଆଙ୍କର ପୋଡ ପୋଡ ପିଠା ଖାଇ ପାନ ରଜ ଖାଏ ରଜପାନ ଖାଇ ଆମର ଇଏ କରୁ।
ହଉ ହଉ।
ଆଉ ଆପଣଙ୍କ ଗ୍ରାମରେ ସବୁଠୁ ଭଲ ଅଞ୍ଚଳିକ ଓ ସବୁଠୁ ପାରମ୍ପରିକ ଦିନ କଣ? ଆପଣଙ୍କ ଆମ ଏରିଆ ମାନିଙ୍କାରେ ହୁଏ ସବୁଠୁ ରଜ ଭଲ ଆଉ ଗଣେଶ ପୂଜା କାର ର୍ତ୍ତିକ ପୂଜା ଆ ବିସ
ହଉ ମୁଁ ଟିକେ ପରେ ତମକୁ ସେ ବିଷୟରେ ସୂଚନା ଦଉଛି।
ଓକେ ଓକେ। ହଉ ରୁହନ୍ତୁ। ହଁ ଆମ ଆରେ ରବି ଫସଲ ଆଉ ଖରିଫ ଫସଲ ଭଲ ହୁଏ ଆଉ ସେଥିପାଇଁ